ଆଜ୍ଞା ସ୍କାର କଣ କରୁଛନ୍ତି?
ମୁଁ, ଏବେ ବସିଛି ଏବେ।
ଆଚ୍ଛା।
ଆପଣ କଣ କରୁଚନ୍ତି?
ମୁଁ ବି ବସିଚି।
ଆଉ ଖାଇସାରିଲେଣି?
ନାଇଁ ଆଜ୍ଞା, ଖାଇନି ଖାଇବି। ଆପଣ ଖାଇ ସାରିଲାଣି ନା।
ଆଜ୍ଞା।
ଖାଇସାରିଲେଣି ଆପଣ?
ଆଜ୍ଞା।
କଣ ଖାଇଲେ, କଣ ଖାଇଲେ?
ଖାଇଲି, ରୁଟି ଖାଇଲି। ରୁଟ ରୁଟି ଆଉ, ଡାଲମା। ଆପଣ କଣ ଖାଇଲେ?
ନା, ମ ଖାଇନି।
ଆପଣ ଖାଇନାହାନ୍ତି?
ନାଇଁ ଖାଇନି, ଖାଇବି ଆଉ।
ଆପଣଙ୍କୁ, କଣ ଖାଇବା ପାଇଁ ଭଲ ଲାଗେ? ରାତିରେ କଣ ଖାଇବେ ଆପଣ?
ନା, ରାତିରେ ଆଜି ତ ଭାତ ହେଇଚି। ଭାତ ଖାଇବି, ନହେଲେ ସବୁବେଳେ ସବୁବେଳେ ଭାତ, କେତେଳେ, କେତେଳେ ରୁଟି। କେତେ ବେଳେ କେମିତି ହୁଏ ଆଉ।
ହଁ। ଆଛା। ଆପଣଙ୍କୁ ରୁଟି ଖାଇବା ପାଇଁ ଭଲ ଲାଗେ ନା ଭାତ ଖାଇବା ପାଇଁ ଭଲ ଲାଗେ?
ବେଶୀ ରୁଟି ଖାଇବା କୁ ଭଲ ଲାଗେ।
କାହିଁକି ରୁଟି କଣ ପାଇଁ ଆପଣଙ୍କର ଏତେ ପସନ୍ଦ?
ରୁଟି ଟା ହାଲକା ଥାଏ ନା,, ରାତିରେ ଖାଇଁଲେ ଭଲ। ଭାତ ଟା ମୋତେ ଲାଗେ ଅଧିକା ଖାଇଦେଲେ ଦେହଟା ଭାରି ଭାରି ଲାଗେ।
ଆଛା ଆପଣଙ୍କ ପରିବାରରେ କିଏ କୋଉମାନୋ ଅଛନ୍ତି?
ପରି ବରରେ ଆଚନ୍ତି, ବାପା, ମା ଭାଇ, ତିନି ଭାଇ ଅଛନ୍ତି, ଭାଉଜ
ଆଈ ଅଛନ୍ତି, ଦି ଜଣ ଆଈ ଅଛନ୍ତି
ଆଚ୍ଛା। ଭଲ। ଆଉ ଆପଣଙ୍କ ଶରୀର କେମିତି ଭଲ ଭଲ ଅଛି? ହାଲୋ।
ଆପଣଙ୍କ ଶରୀର ଭଲ ଅଛି? ନା ମୋର ଠିକ୍ ଅଛି। ଆପଣଙ୍କର? ଆପଣଙ୍କର କଣ? ଆପଣଙ୍କ ଦୈନଦିନ ଜୀବନରେ କଣ ସବୁ କରିବା ପାଇଁ ଭଲ ଲାଗେ ଆପଣଙ୍କୁ? ହାଲୋ। ହାଲୋ। ହାଲୋ। ହ ହାଲୋ।